ହ ହ
ହାଲୋ।
ହାଲୋ।
ହଁ ଝିଅ।
ହଁ ଦିଦି।
କରୁଛୁ।
ବସିଛି।
ବସିକି ରହୁଛି ମୁଁ ଯେତେ ତତେ ପଚାରିଲେ ଯେତେବେଳେ କଣ କରୁଚୁ ବୋଲେ ମୁଁ ତ ବସିକି ଅଛି ବୋଲି କହୁଛୁ।
ହଁ ପରା ଦିଦି ଏତେ ବସିକି ରହୁଛି ହେଲେ ବି ମୁଁ ଟିକେ ହେଲେ ମୋଟା ହଉନି।
ସ୍ପାଇନାଲ୍ କଡ଼ ଇଏ ହେଇଯିବ ବଙ୍କା ହେଇଯିବ ଏତେ ବସୁଛୁ ଯେ।
କଣ ଦିଦି?
ସ୍ପାଇନାଲ୍ କଡ ବଙ୍କା ହେଇଯିବ ଯେତେ ବସିକି ରହୁଛୁ ଯେ।
ନାଇଁ ନାଇଁ ସେମିତି କିଛି ହବନିଁ ଦିଦି ତୁମର ପ୍ଲସ ଥ୍ରୀ ସରିଲାଣି?
ମୋର ପ୍ଲସ୍ ଥ୍ରୀ ସଇଲାଣି ମୁଁ ଏବେ ଇଏ କରୁଛି ମାଷ୍ଟର ଡିଗ୍ରୀ।
ଓ ହୋ।
ଆଉ କଣ ଖବର କହ।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋ ମମି ଅଛି। ମୋ ଡାଡି ଅଛନ୍ତି ଆମର ସାନ ଭଉଣୀ ଅଛି ସିଏ ଜି ଏନ୍ ମ୍ କରୁଛି ମାନେ ଜବ୍ କରୁଛି।
କୋଉଠେ ଦିଦି।
ନୟାଁଗଡ ରେ ଅଛି ମଝିଆ ଦିଦି ଆଉ ସ ସାନ ଝିଅ ନ ସିଏ ଏବେ ଟେନ୍ ପାସ୍ ଆଉଟ୍।
ଓ ହୋ।
ହୁଁ ହୁଁ।
ହୁଁ
ଆଉ ବିିନି ଘର ଆଡେ କେବେ ଆଇଛ କି ନାଇଁ।
ନାଇଁ ମୁଁ ସେମାନଙ୍କ ସହିତ ଏବେ ଏବେ ମିଶିକି ରହୁଛି।
କୋଉଠି ମିଶିଲୁ କି ବିିନି ମାନଙ୍କ ସହିତ ଏଇ ଯୋଉ କଲେଜ ରେ ସାଙ୍ଗ ହଉ ନଥିଲ।
ହଁ ନାଇଁ ନାଇଁ ମୁଁ ତ ଅଲଗା ପଢୁଛି ସେମାନେ ଅଲଗା ପଢୁଛନ୍ତି ମୁଁ ନିବେ ଥ୍ରରୁ ଜାଣିଛି। ବିନି କୁ।
ଓହୋ ଓ ହ ରୁମ ରେ କି କିଏ ଅଛ ଜଣେ ଅଛନା କିଏ ଆହୁରି ଅଛି।
ଏବେ ମୁଁ ଜଣେ ଆକା ଅଛି ସେମାନେ ଯାଇଛନ୍ତି।
ଦେଖିଲ ଝିଅ ଭୂତ ବାହାର ଖଟ।
ଏ ମା ଦିଦି ସେ ଯୋଉ ମିଣିଆ ଗୋଟେ ସେଇଟା ଜାଣିଛ ନା ନାଇଁ କି ତମେ?
କଉ ପଟେ?
ମିଣିଆ ପଟେ।
ମିଣିଆ କଣ ହେଲା ନାଇଁଲ ମୁଁ ଆଜି ନା ଶୁଣୁଛି କଣ ହେଇଚି।
ସେଟା ସେ କୁଆଡେ ଜଙ୍ଗଲ ଭିତରେ। ହଁ ଗୁଚ୍ଛା ପୋଡା ହଁ ସେ ଗୁଚ୍ଛାପୋଡା ଗୋଟେ।
ସିଏ ଏମତି ଗୋଟେ ହଁ ସେଇଟା ଗୋଟେ ଛାଡି ଦେଇେଇଥିଲେ ମତେ ତ ମୁଁ ଦେଖିଥିଲି ଆଉ।
ନା ନା ନା ନାଇ ମତେ ଛାଡା ଛାଡି କରୁନି।
ସେଦିନ ମୁଁ ଜଣେ ଏକା ଥିଲି ଘରେ ଆଉ ମୁଁ ଏତେ ଡରଲି ମୁଁ।
ହଁ ମୋର ଯୋଉମାନେ ଭଲ ସେମାନେ ମୋ ବେଷ୍ଟଫ୍ରେଣ୍ଡ ଅଛନ୍ତି ଦିଟା ତିନିଟା ଚାରିଟା ଗତେ ଅଛନ୍ତି ହେଲା ସେମାନେ ଜାଣିଛନ୍ତି ମୋ ଡର ଟା ବଲିକିନା।
ହୁଁ ହୁଁ ହେ
କଣ କରିବେ ରାତିରେ ଏମତି ମେସେଜ କରିବେ ମତେ ରାତିରେ ମେସେଜ କଲେ ପାଞ୍ଚ ଦଶ ମିନିଟ କ ହବ କି ନାଇଁ ଭଲରେ କଥା ହବ ପାଞ୍ଚ ଦଶ ଦିନି ଗଲା ପରେ। ସେ ଯୋଉ ଗୋଟେ ଏ ହ୍ୟାଟସପରେ ଗୋଟେ ରହୁନାହିଁ କିଲ ସେ ଯୋଉ ଟିକରରେ ସେ ଚନ୍ଦ୍ରମୁଖୀ ଯୋଉ ନାଚୁଛି ସେ ସେ ଯାକ ଛାଡିବ ମୁଁ ଫୋନ ବନ୍ଦ କରିକି ଭାଇ।
ହେଁ ହେଁ ହେଁ ହେଁ ହେଁ।
ଆ ଯେତେବେଳେ ଆମେ ଗ୍ରାଜୁଏସନ ପଢୁୁଥିଲୁ ଓମେନ୍ସ୍ କଲେଜରେ ସେତେବେଳେ କଣ କଲେ ଜାଣିଛୁ ସେତେବେଳେ ସେ ଭିଡିଓ ଯାକ ହଠାତ୍ କିନା ଭୁତ ପଳେଇ ଆସେନି ସାମ୍ନାକୁ।
ହଁ।
ସେ ଯାକ ସେ ଯାକ ଭିଡିଓ ଯାକ ସବୁ ଡାଉନଲୋଡ଼୍ କରିି କରି ରଖିଥିବେ ସେମାନେ ଇନଷ୍ଟାଗ୍ରାମ୍ ଚଲଉଛନ୍ତି କି ନାଇଁ।
ହଁ।
ବେଲେ ମୁଁ ଚଲଉନେଇ। ମୁଁ ଜାଣିପାରୁନି ଏ କଣ ଆସୁଛି କଣ ନାଇଁ ବୋଲି କିନା ଦେଖୁଥିଲେ ଚାଲଉ ଥିଲେ ସିନା ଜାଣିବେ। କଲେ କିନା ମୁଁ ଜାଣିବି ନାହିଁ ମୁଁ ଜାଣିବି ନାହିଁ ସେମାନେ ମାନେ ପୁରା ଇଏ ଭିଡିଓ ଯାକ ଦେଖେଇବେ ଯେମିତି ଗୋଟେ ଇମୋସନ ସନାଲ୍ ଷ୍ଟୋରି ଚାଲିଛି।
ତାପରେ ସେ ଭାରି ପଡିବ ନେଇକି।
ହଁ ତାପରେ ସେଇଟା କଣ ହବ ସେ ଇଏ ଭିଡିଓ ଗୁଡାକ ଦେଖେଇ ଦେଖେଇ ରିଲ ସେ ଚାଲିଥିବ ମଝିରେ ସେ ଭୂତ ଗାଇଁକିନା ପଳେଇ ଆଇବ।
ହେଁ ହେଁ ହେଁ।
ତଳକୁ ବେଗ୍ ଗୋଟା ଧରିକି ଧାଇଁବାର ହଉଛି।
ହଁ ଯେ କିଛି ନିବ ବି ଡରୁଛି ଆଉ ସେ ବି ନ ବି ସେ ବିନ ତ ଏବେ ଗୋଟେ ପାଉଁଜଲି ଗୋଟେ ପିନ୍ଧିଛି ହେଲା ଦିଦି। ଆମେ ଡରୁଛୁ ଆମେ ଡରୁଛୁ। ହଁ ପରା ଆମେ କହୁଛୁ ତୁ ପାଉଜି ଖୋଲିକି ରଖେ କହିଲେ ବି ନାଇଁ ମୁଁ ଖୋଲିିବି ନାଇଁ କହୁଛି ସିଏ। ଆମେ ସେ ଡରୁଛୁ ସେଇଟା।
ଆଇରନ ଦେଇଥିବ ଆଇରନ୍ ତାକୁ ଦେଇଥିବ ତ ସେଇଟା ଲାଗି ସେ ଖୋଲୁ ନାହିଁ ଆଉ।
ହଁ ହଁ ହେଇଥିବ।
ଆଉ କଣ କରୁଛ ସବୁ? ଖାଇବା ପିଇବା ଏବେ ଏବେ କଣ ରୋଷେଇ କରିବ?
ଏବେ ଛତୁ ରୋଷେଇ କରିବୁ ଆଉ ଭାତ।
କେତେ ଆଣି ଦେଇଛନ୍ତି ତମେ ଏତେ ଜଣ ଅଛ।
ଆମେ ଚାରି ଜଣ ଅଛୁ ଚାରି ଜଣଙ୍କୁ ତ ହେଇଯିବ ବି ସେ ନିବ ଖାଉନି ଛତୁ। ତା ପାଇଁ କଣ କରାଯିବ କେଜାଣି?
ସିଏ କୋଉ ଜନରୁ ଆଇଛି ଛତୁ ଖାଉନି।
ହଁ ପରା ଛତୁ ପାଇଁ ଲୋକ ପାଗଳ ସିଏ ଖାଉ ନାହିଁ।
ଛତୁଟା କିଲୋ କେତେ ବୋଲି ଦେଖେଇଦବୁ ସିଏ ଖାଇବ ତାପରେ। ହିଁ ହିଁ ହିଁ ହିଁ ଏ ଦେସି ଛତୁ ଦେ ସି ଛତୁ ତ ମାର୍କେଟ କୁ ଆସି ନେଇତଲ ଝିଅ।
ଆସିଲାଣି ତ ଏ ଫୁଲବାଣୀ ପୁଟେ।
ନା ପାଳ ଛତୁ ହେଇଥିବ ଦେଶୀ ଛତୁ ଆସିନି ମାର୍କେ ଓ ଫୁଲବାଣୀରେ। କେ ଜାଣି ଫୁଲବାଣୀରେ ଆସିଲେ ଆସିଥିବ ଆମ ପଟେ ତ ଆସିନ ଆମ ପଟେ ଆସିଲେ ସେ ଯୋଉ କାର୍ତ୍ତିକ ମାସରେ ଆଉ ଶ୍ରାବଣ ମାସରେ ଶାଗ ବିଡାରେ ଯେମିତି ମାଡ ହଉନାହାନ୍ତି। ସେ ଲୋକ ଥୋଇ ପାରୁ ନ ଥିବ ସାଇକେଲରୁୁ କାଢିକିରି ନେଇ ଯାଇଥିବେ ସେମତି ସେ ଛତୁ ଆଇଲେ ଏମତି।
ହଁ ସେ ଯୋଉ ତାର ଲମ୍ଭା ଲମ୍ଭା ଇଏ ଥାଉଥି।
ଏଇ ନାଡ ଛତୁ।
ଉପରେ ହଁ ତାକୁ ଉପରେ ଗୋଲ ଗୋଲ ହେଇକି ତା ସେଟା ରୋଷେଇ କଲେ ଭଲ ହୋଉଚି ଖାଇବା ପାଇଁ।
ହଁ ହଁ ଶ୍ରାବଣ ଆଉ ବି ଏଇ ଯୋଉ ଗୁନ୍ଦୁରୁ ଗୁନ୍ଦୁରୁ ହେଇକି ନା ବାଲିିକି ଟଣା ହେଇକି ଅଣା ହେଇଥିବ ହେଇ ଛତ ଭଲନି ସେ ଛୋଟ ଛୋଟ ଛୋଟ ଛୋଟ ହେଇଥିବ ଯଉ
ବାଲି ଛତି କୁହାଯାଏ ଖୁଦ ଛତୁ କୁହାଯାଏ।
ହଁ ସେଇଟା।
ସେଟ ତ ଅଧିକ ଫୁଟିଥିବ ଯୋଉଠି ଫୁଟିଲେ ବି ସେ ସେ ଅଧିକ ବିନା ଜାକାରେ ଫୁଟେ ଆଉ।
କଭର କରୁଥିବ ଆମେ ଯେତେବେଳେ ଅ ଆମେ ଫିଲ୍ଡ ଏକ୍ସରସାଇଜ କରିବାକୁ ଚେ
ହଁ
କାଲି ଯିବୁ ସେପଟ ଖଜୁରୀପଡା ତ ସେ ଆସିନାହିଁ। ସେ ଟେ ଟାଙ୍କି ଅଛି ଏଠୁ ପ୍ରାୟ ତିନି ଚାରି କିଲୋମିଟର ହବ ମାର୍କେଟ ରୁ ହେଲା ସେପଟେ ଚାଲିଯିବୁ ଚାଲି ଯାଇକି ସେପଟରେ ଆସ କିନା ହାଇସ୍କୁଲ ର ବଡ ଫିଲ୍ଡ ଗୋଟେ ଅଛି ସେଠିକୁ ଆମେ ଏ ଯୋଉ ଯୋଗ କରବାକୁ ଯିବୁ ଯୋଗ କରିବୁ କଣ ଗୋଟେ ଛତୁ ଦେଖିଲୁ ଯେମତି ପଛେ ପଛେ ପଛେ ପଛେ ଗଲୁ ପୁରା ଏରିଆ ସବୁ ଫୁଟିଥିଲାଲ
ହଁ ଦିଦି ସେ ଯାକ ସେମିତି ଗା କୋଉଠି ଗୋଟେ ଏମତି ଗୋଟ ଟେ ଗୋଟେ ହେଇଥିବେ ତାପରେ ପୁରା ଏରିଆ ହେଇଥିବେ।
ତା ପୁରା କେଡେ ବଡେ ଜାଗାରେ ଆମେ ନାଇଁକି ଗୋଟେ ଜଣଙ୍କୁ ଅଁ ଗୋଟେ ଆଞ୍ଜୁଳାଇ ଆଞ୍ଜୁଳାଇ ଆଣିଲା ଭଳିଆ ଆଉନି ଆଣିଥିଲୁ।
ହୁଁ ହୁଁ ସେ ଯାକ ଇମିତି କମ କମ ଫୁଟୁନି ଫୁଟିଲେ କି ଅଧିକ ହ
ହଁ ପରା ଗୋଟେ ଏରିଆ ସାରା ସବୁ ଗଦା ଟେ କିନା ଫୁଟିଥିଲା।
ହଁ
କେତେ ଆଡେ ହେଇକିନା ମୁଁ ଜାଣିନଥିଲି ଆମେ ଦେଖ ଖି ନ ଥିଲୁ ଆମେ ଫାଷ୍ଟ ହେଡାକୁ ମାଡି ମାଡି ପଳେଇଚୁ ହେଲା। କୀଟ ଯାକ ତାପରେ ଫିଲ୍ଡ ରେ ଘାସ ହେଇଚି। ଆମେ ମା ମାଡି ଖଳେଇଲୁ ମାଡି ମାଡି ପଳେଇଲା ତାପରେ କିଏ ଗୋଟେ ଦେଖଲା ମୁଁ ଆମ ଭିତ ଦେଖିଲା ଯିଏ ସିଏ ଆମର ସାନ ଝିଅ ଗୋଡେ ସିଏ ଗୋଟେ ଦେଖିଲା ଯେ। ସେଇ ଗୋଟେ ଆମେ ସେ ମାନେ ବଢିଆ ଅଧା ଅଧା ପୁରା କୁମୁଟିଚୁ ସେଦିନ। ଆଉ କି ଏକ୍ସରସାଇଯ କରୁଛୁ ସେଦିନ କିଛି ଏକ୍ସରସାଇଯ ନାଇଁ ଛତୁ ଗୋଟେଇ ଗୋଟେ ଇ ତାପରଦିନ ଛିଡା ହେଇପାରିଲୁନ ହୁଁ ମୁଁ ସେଦିନ ଫାଷ୍ଟ ଟାଇ ସତୁ ଭିଡି ଦେଇଚି ସେମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଭିଡି ଗଲେ ମୁଁ ପାଞ୍ଚଟା ଭିଡି ଥିବି ହାଲିଆ ହେଇଯାଇଚି। ତା ପରେ ପୁଣି ଗୋଟେ ଜାଗାରେ ଫୁଟୁଛି ବୋଲେ କି ନା ହେରା ଗୋଟେଇଲା ବେଳେ ଇଏ ଅଣ୍ଟା କଣ ହେଇଯାଉଚିଲୋ। ମା
ହଁ ପରା ଦିଦି ସମେତ ସେଟା କଷି ଦବ ଅ ଆଉ ଖାଇବ ଭଲ ହବ ଆଉ।
ହଁ ହଁ ସେଟା ଗେମ୍ ସେ କଲେ ବି ଟେଷ୍ଟ ଲାଗୁଛି ଖାଲି ପିଆଜ ଫିଆଜ ଦେଇକି ବି ଯଦି ଏପଡ ସେପଡ କରିଦେବ ବି ବଢିଆ ଲା
ହଁ।
ଏମିତି ବିଲ ଲଗେଇଲା ଟାଇମ ରେ ତ ଅଧିକ ହେଇଥାଉଛି
ହଁ ଏଇ ବର୍ଷା ଷ୍ଟାର୍ଟ ହେଲା ବୋଲି ତ ହେଇଯାକ ଫୁଟୁଛି ଆଉ।
ହଁ।
ମୋର ଗାଡି ଥିଲା ଯେ ଆମେ ଦିନେ ସେଦିନ ମୁ ଆମେ ଏକ୍ସରସାଇଜ କରୁ ସ ସକାଳେ ଖୋଜିକି ଆସିଲୁ ତାପରେ କେତେ ଦିନ ଲଗାତାର ବର୍ଷା ହେଲା କି ନାଇଁ? ବର୍ଷା ହେଲାନି କି ଆମେ ଆଉ ଗଲୁ ନାହିଁ ଯୋଗ କରି ଗଲୁନୁ ନାହିଁ ତାପରେ ଦିନେ ଏତେ ବଳକୁ ଏମିତି ସନ୍ଧ୍ୟା ସନ୍ଧ୍ୟା ଆଡକୁ ଯାଇଥିଲି ସ୍କୁଟି ଧରିକି ଯେ ହଁ ବୋ ବର୍ଷା ହେଇକି ସବୁ ନଷ୍ଟ ହେଇଯାଇଥିଲା ଥିଲା ଯେ ନଷ୍ଟ ହେଇଯାଇଥିଲା ସବୁଯା
ହଁ ଏମିତି ବର୍ଷା ଟାଇମ ରେ ବି ତ ହେଇଥାଉଛି ବର୍ଷା ପଡିକି ସେଟାକ ନଷ୍ଟ ବି ହେଇଯାଇଥାଉଛି।
ପାଣି ପଡିକିନା ସବୁ ଯାକ ନଷ୍ଟ ହେଇଯାଇଥିଲା।
ହଁ ହୁଁ।
ସାନ ଝିଅ ହନି ର ମୋର ହେଇକି ଯାଇଥିଲୁ।
ଓ ହୋ।
ବିନି କେତେବେଳେ ଆଇବ?
ବିନି ସାତଟା ନିବେ ବି ସାତଟା ହେଇଯାଉଛି।
ନିବେ କଣ କରୁଛି ନିବେ ବି ଟିଉସନ କରୁଛି କି?
ହଁ ସେ ସକାଳେ ଟିଉସନ କରୁଛି ଆଉ ଏତେବେଳକୁ କମ୍ପ୍ୟୁଟର କ୍ଲାସ ଯାଉଛି।
ଟିଉସନ ସେ କେତେ କେତେ ପିଲା ମାନଙ୍କୁ କରୁଚି?
ଜାଣିନି ମୁଁ ଏତେ।
ଓ ଓହୋ। ଆହୁରି କଣ କହ ନିବି ଆଉରି କିଏ କିଏ ରହିିଲେ? କହିଲ?
କଣ ଦିଦି?
ନିବେଦିତା ରୁ କିଏ କିଏ ରହିଲ ବୋଲିି କିନା କହିଲୁ?
ନିିବେ ମୁଁ ଆଉ ଗୋଟେ ଡିିନି ଆଉ ଗୋଟେ ଝିଅଟେ। ଆଉ ଗୋଟେ ଝିଅ ସେ ଦୋକାନ ରେ ରହୁଛି।
ଦୋକାନରେ ରହୁଛି ବୋଲି ଯୋଉ ସପିଙ୍ଗମଲ୍ ରେ?
ନାଇଁ ନାଇଁ ଡ୍ରେସ୍ ଦୋକାନ ରେ।
ଉଁ ହୁଁ ଏ ଡ୍ରେସ ଦୋକାନ ରୁ ପଇସା କେମିତି ଆସୁଚି ଲୋ?
ତିନି ହଜାର ଦଉଛନ୍ତି ଆଉ ଯୋଉଟା ଟିକେ ଭଲ ବିକ୍ରି ହଉଛି ସେଠି ଛଅ ଦଉଛନ୍ତି।
ଓ
ଆଉ ସପିଂମଲ୍ ଯାକରେ ସେ ଯ ସ୍ମାର୍ଟ ବଜାରରେ ଏମତି ପାର୍ଟ ଟାଇମକୁ ସାତ ହଜାର ଦଉଛନ୍ତି ବୋଧେ। ଆଉ ଫୁଲ ଟାଇମ୍ କୁ
ଗ୍ରାଜୁଏସନ ର ଆମର ତିନି ଚାରିଟା ସାଙ୍ଗ ଇରେ ରହୁଥିଲେ କୋଉଠି କହ ତ ଆପନା ବଜାରରେ ରହୁଥିଲେ। ସେ ଆମ ଆମ ବେଚର ଆମ ଡିପାର୍ଟମେଣ୍ଟ ର ଝିଅ କେତେ କେତେଟା ରହୁଥିଲେ ଏଠି ଆପନାବଜାରରେ। ଯାଇନି ଅଛନ୍ତି କିଏ କଣ ଏବେ
ହୁଁ ହଉ ଦି ଦି ରଖୁଚି।
ହୁଁ ହୁଁ।